ହାଲୋ।
ହଁ କୁହନ୍ତୁ।
ହଁ ହେଲା ତ।
ହୁଁ ହୁଁ।
ଏ ଟା ହ ଉନିୁ। ଏଇ ବସିକି ଏଇନା କେ ଆଇନି ଛାତ ଉପରକୁ ତ ଆସିକି ବସିକି ମୋବାଇଲ ଟା ଦେଖ ଦେଖୁଥୁନି ମୁଁ କଇନି ଦେଖିବା ଦେଖୁଥାଏ ଆଉ କଲ ହଉନି କଣ। ରୋଷେଇ ସରୀନି। ମୁଁ ଆଜି ଭାତ ଫାତ ହେଇନି ଆଜି ରୁଟି କରିମି। ଜଣେ ମଣିଷ ଖାଇବ ସେଥିପାଇଁ ରୋଷେ ସେଇ ଆଜି କରିନି ରୁଟି କ୍ଷୀର ଅଛି ଖାଇଦେବେ।
ଓହୋ ବଢିଆ ଆଉ।
ହୁଁ ଆଉ ରୁଟି କ୍ଷୀର ଅଛି ଆମର ଗାଈ ଦୁହାଣ ଅଛି।
ଅହଁ।
ଆଁ ଗୁହାଳ ଅଛି ଆଉ କାଇଁ ଭାତ ରାନ୍ଧୁ
ରଖିଛନ୍ତି କି?
ଗେଟେ ପା ମାଆ ଗାଈ ଗୋଟେ ଅଛି ଛୁଆ ଦିଟା ତିନି ଏ ଯୋଉ ଗୋଟେ କିଏ ନେଇଗଲା ଆଉ ଦିଟା ମରିଗଲେ ଆ
କେମିତି?
ଏଇଟା କଣ ଖାଲି ହବ ଅଁ ଇଏ ହେଇକି ମୋ ପେଟ ଫୁଲେଇବ ଧରିକି ଯେ ବା
ଓହୋ ନାଇ କିଏ ନେଇଗଲେ ମାନେ କଣ ଚୋରି କରିକି ନା କେମତି କଣ କୁଆଡେ ପଳେଇଥିଲା ଆଉ ପାଇଲେନି।
ହଁ ନାଇଁ ନାଇଁ ଆମ ହେଇ ଗାଁରେ ରଖିଦେଲେ।
ଓ।
ମାଇ ବାଛୁରି ମାଇଟେ ତ। ତାକୁ ସେଥିପାଇଁ ଗାଁରେ କିଏ ବାନ୍ଧିକି ରଖଦେଲେ ଏଇ ଗାଁରେ ବାନ୍ଧିକି ରଖିଦେବେ ଯୋଉ ଗୋରୁ ଫୁରୁ ଆଇନେ।
ଏହେ ଆଉ ଆପଣ କିଛି କହିଲେନେଇ କାହାକୁ ନାଇଁ କି।
ଆଉ କଣ କହିବୁ ପାଇଥିନେ ସିନା ଆଉ ତ ଖୋଜିନୁ ପାଇଲୁ ନେଇ। ଗୁହାଳେ ବାନ୍ଧିକି ରଖିଲେ ଆଉ ପାଇନୁ ନେଇ ଖୋଜିନୁ। ଆଉ କଣ କହିମୁ ଦେ
ହଁ ଦେ ଗଲା ଗଲା ଆଉ କିନ୍ତୁ ଗାଈଗୋରୁ ଏମିତି ରଖିବା କଥା ନୁହେଁ।
ହେ ଏ ଏଇ ଗାଁଟାରେ ଏଟା ଗୋଟେ ବଡ ଗାଁ ଗୋଟେ। ହଜାରେ କେତେ ଘର ହଁ ଆ ନେଇ ଆଜି ସକାଳେ ତ ସେଇଆ ରୋଷେଇ କରିଥିନି ଆଉ ରାତିରେ କରିନେଇ କ୍ଷୀର ରୁଟି ଖାଇବେ ଆଉ।
ହୋଉ। ତାହେଲେ ଏମିତି ଗାଈ ହେ ରଖିଛନ୍ତି ଆଉ କୁକୁଡା ଅଛି ନା ନାହିଁ?
ହଁ ଗୋଟେ କୁକୁଡା ଅଛି ଆ ଛେ-ଛୁ-ଛୁଆ କରୁନୋଉ। ଖାଲି ଅଣ୍ଡା ଦୋଉଚି ଅଣ୍ଡା ଖାଇଦୋଉଚୁ ଫୁଣ ଫେଣି ଅଣ୍ଡା ଦେନେ
ଗୋଟିଏ ରଖିଚନ୍ତି। ଅଁ ହଁ ନାଇ ଛୁଆ ଯାହା ହେଲେ ଦେବେନା ସିଏ ଧର ଯେତେବେଳେ ବୟସ ତାର ହେଇଯିବ ପୁଣି ଆଉ ଯଦି ଫୁଣି ତା ତା କତୁରୁ ଛୁଆ ବାହାରିଥିବେ ପୁଣି ସିଏ ଅଣ୍ଡା ଦେବେ।
ନା ସେରା ଛୁଆ କଣକି ଛୁଆ କନେ ହବ। ଆମର ଏଠି କଟା ବିଲେଇ ତ ଯାହା ଖାଇବେ ଖାଇବେ ଆମର କଟାସ ବୋହୁତୁ।
ଓହୋ ନା ଆମର କିନ୍ତୁ କୁକୁଡ଼ା ନାହିଁ ଖାଲି ଗାଈ ଅଛନ୍ତି।
ଆ ହେରା ଛେଳି ଫେଳି ମୁଁ ଏରା ରଖିନେଇ।
ନା ଛେଳି ଗୋଟେ ହେଡା ଭଲ ନୁହଁ ଆମ ଘରେ ମୋ ବାପା କହନ୍ ନ୍ତି ସେଡା ଉଁ ନାଇ କୁହନ୍ତି ଏଡା ଖରାପ ବୋହୁତ।
ସେ ଖରାପ କଣ କିି ଛେଳି ଯେତେ ମେ ମେ ହେ-ହେବେ ଘର ଭିତରେ
ହଁ।
ଆଉ ଘରର ଅନର୍ଥ ସେତେ ହବ।
ସେୟାପା କୋହୁଚି ବାପା କୁହନ୍ତି ହେରା ଖରାପେ। କିନ୍ତୁ ଗୁଁ-ଗାଈ ହେଲା ଭଲ ଶୁଭ। ଗୋମାତା ତାଙ୍କୁ ମାଆ ସହ ତୁଳନା କରାଯାଇଚି ନା।
ହଁ।
ହଁ ସେଙ୍କୁ ଭଲ।
ନା ଆମର ଏଟା ବଡ ଗାଈ ଟେ ତିନି ଲିଟର ନା କ୍ଷୀର ଦୋଉଚି
ଯା ହୋଉ ନା ଆମର ଏତେ ନୁହଁ ଆମର ସେଇ ପାଖାପାଖି ଦେଶୀ ଗାଈ ନା ଏଟା ଛୋଟ ଗାଈ ଟା ବେଶୀ ଏତେ ଡେ ସେଟା ନୁହଁ ସେଟା ଛୋଟଆ ଗାଈ ଟା ସିଏ ହୋଉଛି ଗୋଟେ ଲିଟର ପାଖା ପାଖି ଦୋଉଛି।
ଏ ଛୋଟ ଗାଈ ଟା ଯେତିକି ଦ ଏଇଟା ଆମର ଦେଶି ଯେ ସେ ବଡ ଗାଈଟେ।
ହଁ ବଡ଼ ଗାଈ ମାନେ ତା କାପାସିଟି ଯେତିକି ସେ ଦବ ଅଧିକା ଆଉ। ଆଉ ଚୋକଡ଼ ହେରିକା ଯଦି ଦେବେ ତାହେଲେ ଆଉ ଟିକେ ଅଧିକ ଦବ।
ଚକୋଡ ଫୋକଡ ଏ ଆମର ଦୋଉନ। ଆମ କୁ ଦେଇନ ଘାସ କୁଟା ଏଇ କୁଣ୍ଡା। କୁଣ୍ଡା ଖାଇଲା ତୋ ଆଉ ଚୋକଡ ଫୋକଡ ବହୁ ହଁ ଖାଇବା ପା ଠିକ୍ ତିନ ତିନିଟା ପାଣି ସିଏ ଖାଇବ।
ହଁ ହଁ ତାଲେ ବୋହୁତୁ ହୁତ ବଡ଼ ଗରୁଟା।
ହଁ ତିନି ଗରା ପାଣି ସେ ଖାଇବ।
ହୁଁ ହୁଁ। ନା ଆମର ଏତେ ବଡ ନୁହେଁ ମାନେ ବାଙ୍ଗିରିଆ ରୁ ଗୋଡ଼ନା ଗ ଆଉ।
ନା ମୁଁ ମୋର ମୂଳରୁ ଗୋରୁ ରଖିଛି ମୁଁ ଆସି
ଭଲ ନା ସେଇଟା ହେଲା ଗୋରୁ ର ରଖିବା ଟା ଶୁଭ ଘର ପାଇଁ ଯେତେ ତମର ଯଦି କଣ ଅସୁବିଧା ହେଇଥିବ ଯଦି ଗୋରୁ ରଖିଲ ସେଇଟା ତ କୁହନ୍ତି।
ହଁ ଏ ଯୋଉ ଗୋ ଇଏ ଭଲ ମନ୍ଦ ଦଶା ପଡୁଛି ସେ ଗୋରୁ ସିଙ୍ଗରେ ଯାଉଛି ଏଇ ଆଉ।
ହଁ।
ଏ ଟେ ଦେଖିଛିିକିଆ ନାଗୁଛି ଖରା ବେଳେ।
ହଁ ସିଏ ଯାଇଥିବେ କେତେବେଳେ କେମିତି ପଳେଇ ଆସିଲେ ଧର କାହାର ସେ ବାଡିରେ କାହାର ପଶିଲେ ସେ ପୁଣି ଆସିକି କଳିଗଜିଆ ସେ ସେଇଟା ଭଲ ନୁହେଁ ଆଉ।
ସେ ହଁ ସେଇଟା ଟିକେ ଇଏ। ଏଇା କଣ ଜଗି ରହିକି ତାଙ୍କୁ ଆଇଲେ ତ ସାଙ୍ଗେ ସାଙ୍ଗେ ପୁରା
ହଁ ସେଇଟା ଟିକେ ଜଗି ରହିବା ଟା ମେନ୍ ତାପରେ ଆରାମସେ ଶୋଇଲେ ଆଉ। ଖରା ଟା ଟିକେ ବାଧ୍ୟେ ନାଇଁ କି ଖରା ବେଳେ ଟିକେ ଖାଇକି ମଣିଷ ଶୋଇବା ସାରି ଆପଣ ଜଗିଥିବେ ଆଉ କେ
ନା ମୁଁ ଶୁଏନି ମୁଁ ପା ସେ ନିଦ ରୁ ମୁଁ ସେଇ ଗୋରୁଙ୍କ ପାଇଁ ଜଗିକି ରୁହେ ମୁଁ ଶୁଏନି।
ଓହୋ ଆଉ କଣ କରିବେ ଘରେ ତ ଆଉ ମଣିଷ ଏତେ ନାହାନ୍ତି। ଆଉ ଯଦି ଏଥିଏ ଅଧିକ ଲୋକ ଥିଲେ ତାହେଲେ ଆପଣ ଟିକେ ରେଷ୍ଟ ନିଅନ୍ତେ।
ରେଷ୍ଟେ ଆମର ହୁଁ।
ହୁଁ।
ସେ ଖେଳା ଥିଲା ବେଳେ ସେ ଛୁଆ କଣ ରୋଷେଇବାସ କରନ୍ତିନି। ତାଙ୍କର ଖାଲି ଘର ଫର ପାଇଁ ଲୁଗାପଟା ଭଙ୍ଗା ଏଇୟା କରନ୍ତିି।
ହଁ ହଁ ସେମାନଙ୍କର ସବୁ ଭଲ ନା କି ମାନେ ଚଳଣି ଭଲ ସବୁ। ହଁ ଆଜି କାଲି ତ ହଁ ମୁଁ କହିଲି ଆଜି କାଲି ତ ସବୁ ସେଇଭଳିଆ ଆଉ। ସବୁ ଧନୀ ଧନୀ ଘରେ ହଁ।
ନା ଝିଅ ଦି ଜଣ ଆକ ଭଲ ରେ ଆଉ । ବିହା ଘର ଅମଳ ଢମଳ କିଛି ନାହିଁ ତାଙ୍କର ନିଶା
ଭଲ ନା ଆଉ। ସେତିକି ଯଥେଷ୍ଟ ମାନେ ଯେତେ ଧନୀ ଲୋକ ହେଇଥାଉ ଯଦି ମଦ ହଉ କି ଯାହାବି ଆଜିକାଲି ଯୋଉ ପାନ ଗୁଟକା ହରିକା। ବାହାରୁଛି ସେଗୁଡା ଯଦି ଖାଇଲ ତ ସେ ସବୁ ଗୁଡା ତ ପଇସା ସେଇଥିରେ ଯିବ ଆଉ।
ଉଁ ନା ସେମାନେ ପାନ ସେମାନେ ପାନ ଗୁଟୁକା ଖାଆନ୍ତି କିନ୍ତୁ ଏଇ ଯୋଉ ମଦ ଫଦ ଗୁରା ପିଅନ୍ତିନି।
ଓହୋ।
ପାନ, ଗୁଟୁଖା ଖାଇବେ ସେମାନେ ଖାଆନ୍ତି।
ନା ଆମ ଘରେ କେହି କିଛି ଖାଆନ୍ତିନି ଅମଳ।
ଏଇ ଯୋଉ ଆମର ସେ ଯୋଉ ଟିକି ନୁହେଁ ନା ତମ ସାଙ୍ଗ ବା।
ହଁ।
ହଁ ତାଙ୍କ ତାଙ୍କ ଭାଇ ପା।
ତାର ନିଜର?
ହଁ।
ଓହୋ ତାହେଲେ ସିଏ ହଉଛି ବଡ ତାହେଲେ ନାଇଁ କି?
ହଁ।
ମୁଁ ଶୁଣିଥିଲି ସେ ଛୋଟ ବୋଲି ମାନେ ଏ ଟିକି ଦେଇ ଯିଏ ତାଙ୍କ ଭାଇ ଯିଏ ସେ ଛୋଟ ବୋଲି।
ହଁ ତା ଇଏ ହେଲେ ଇସ ଇଏ ହେଲେ ଇଏ ହେଲେ ବଡ ବାପାଙ୍କ ପୁଅ ସିଏ ହେଲେ ସାନ ବାପା ହଁ କିନ୍ତୁ। କିନ୍ତୁ ତାଙ୍କର ସିଏ ହେନ କଣ ହେଲା ତାଙ୍କର ଗୋଟେ ସମାନ ଚଳିବେ।
ଭଲ ନା ଆଉ ଆଉ ଏ ଦୁନିଆରେ କଣ ଅଛି କିନ୍ତୁ।
ସିଏ କିଏ କହିବେନି ଯେ ଇଏ ତାଙ୍କର ଯିଏ ଦେଖିଲେ କିଏ କହିବେନି ଯେ ଇଏ ଭାଇ ଭଉଣୀ। ମାନେ ଦିଟା ମାର ବୋଲିକି।
ଯା ହଉ। ନା ମତେ କହୁଥିଲେ ବା ସେ ଟିକି ଦେଇ କହୁଥିଲେ କହିଲେ ଆମର ସବୁ ଭଲ। କହିଲି ଯାହା ହଉ ସେତିକି ତ ଭଲ ନହେଲେ ମାନେ ଆଉ କଣ? ଦରକାର, ଲୋକ କହିବେ ନା ନାଇଁ କହିବେ ଏଇ ଏଇ କାହାର ତ ତାଙ୍କର ବହୁତ ଭଲରେ ଚଳୁଛନ୍ତି। ନା ପଡିବ ଯଦି ଖରାପ ହେଇଥିବ କହିବେ ଏ ତାଙ୍କର କେତେ ଖରାପ ଲୋକ କହିବେ ନା ନାହିଁ।
ହଁ ନା ଭଲ ହଁ ଭଲ ସବୁ ଭଲ ତାଙ୍କର। ଯା ଆଉ ଆମ ଝିଅର ଦୁଇଟି ନଣନ୍ଦ। ଦୁଇଟି ଦିଅର ସେ ତ ତାଙ୍କର ଭଲରେ ରହିଛନ୍ତି ଏମାନେ ତ ସବୁବେଳେ
ତାଙ୍କ ସହିତ ଯେତିକି କଥା ହେଇଛି ଭଲ ସେମାନେ ନିଜ ନଣନ୍ଦଠୁ ବି ଅଧିକା ମୁଁ ଯେତିକି ଜାଣିଲି। ସି ସିଏ ଭଲ ଭଲ ପାଉଛନ୍ତି ଆଉ ସେମାନେ କାହିଁ ନ ଭଲ ପାଇବେ ଯଦି ଜଣେ ଯଦି ଖରାପ ହେଲା ଅନ୍ୟଟା ବି ଖରାପ ହବ ଆଉ ଯଦି ଭଲ ଜଣେ ଆଡଜଷ୍ଟ କରିଦେଲା ତାହେଲେ ଆର ଲୋକ ଗୁଡାକ ବି ଭଲ ପାଇବେ ଅଟୋମେଟିକ।
ସବୁବେଳେ ଭଲ। ଆମର ଯଦି ଆମ ଝିଅକୁ କିଏ କଣ କହିଲେ? ଏ ଆମ କେହି ନ କହିଲେ ଆମ ଟିକି ଭାଆରି କି ଆଗେ କହିବ।
ଯା ହଉ।
ହଁ ତାଙ୍କର ସେତିକିଟା ଅଛି। ତାକୁ ଭଲରେ ସେମାନେ ବି ରଖିଛନ୍ତି। ତା ସାନ ମା, ସାନ ବାପା ସବୁ ଭାଆରି କି କହିବେ। ଆମ ଆମ ଝିଅକୁ ଯିଏ ଯାହା
ନା ଇଏ ସେତିକି ଭଲ ବୋଲି ସିନା ଭଲ ବୋଲି ତାଙ୍କୁ ସମସ୍ତେ ଭଲ ପାଆନ୍ତି। ଆଉ ଯଦି ସିଏ ଯଦି ରାଗି ହେଇଥାନ୍ତେ ତାଙ୍କୁ ଆଉ କଣ ଭଲ ପାଇଥାନ୍ତେ କି।
ହଁ
କହିଥାନା ସିଏ ତ ରାଗିଟା ଆଉ ହଉ ଆମେ କମେ ତା ସପୋର୍ଟ କରିମୁ ତାକୁ ଆମେ।
ହଁ।
ଯା ହଉ ନା ସିଏ ବି ସେମିତି ଆପଣଙ୍କ ଭଳିଆ ବହୁତ ଭଲ।
ହୁଁ।
ହଁ ତାପରେ ଗୋଟେ କଥା ହେଲା ସଂସ୍କାର ମା ଯେମିତିକା ଛୁଆ ସେମତି ହବ। ଆଉ ମୂଳରେ ଯଦି ସଂସ୍କାର ପାଇଥିବ ଛୁଆ ଟା କେବେ ଖରାପ ହବନି।
ହୁଁ ହୁଁ
ହୁଁ
ଆଉ କଣ କରିବା ସେମିତି ଦେ ତାଙ୍କ ଯାଇଛନ୍ତି ତାଙ୍କର ଭଲ ହେଲେ ତାଙ୍କର ଖରାପ୍ ପ ହେଲେ ତାଙ୍କର ଆମେ କାହିଁକି ତାଙ୍କ ଭଲ ମନ୍ଦ କଥା ଆମେ କାହିଁକି କହିବୁ। ନା କହୁନୁ ଝିଅ? ସେ ତାଙ୍କ ଘରକୁ ଗଲେ ସେ ତାଙ୍କର ଭଲ ହେଲା
ସିଏ ତାଙ୍କର ସେଇଠି ଯାହା କରିବା କଥା କରିବେ। ଭଲରେ ଯଦି ଚଳିବେ ଆମର ଭଲ ଖରାପ ରେ ଚଳିନେ ବି ଆମେ କିଛି କରିପାରିବାନି। ପରହରି ହେଇଛନ୍ତି ଯେ କହିବେ ଆ ତମେ କାଇଁ ମୁଣ୍ଡ ଫୁରୋଉଛ ପୁଣି ଅଧିକ କଥା ବଢ଼ିବ। ହୁଁ
ନା ଆମର ହେରା ମୁଣ୍ଡ ପୁରେଇବାର ନାଇଁ।
ନା।
ତାଙ୍କ ଘରେ ଲୋକ ଅଛନ୍ତି ଭଲ ମନ୍ଦ ହେଲେ ସେ ତାଙ୍କର ବୁଜିବେ। ଆମେ କାହିଁକି ଏତେ ମୁଁ ହଁ ଆମେ କାହିଁ ଏତେ ମୁଣ୍ଡ ପୁରେଇବୁ। ଆମେ ଯେତ୍ ଯେତିକିରେ ରହିବା କଥା ଆମେ ସେତିକିରେ ରହିବୁ।
ହଁ ସୁବିଧା ଅସୁବିଧା ଭଲ ମନ୍ଦ କୁ ଆମେ ଅଛୁ ନାଇଁ କି?
ହଁ।
ଠିଆ ହେବାକୁ ଆଉ ସବୁବେଳେ କଣ?
ସବୁବେଳେ ଆମେ କାହିଁକି ତାଙ୍କ କଥାରେ ମୁଣ୍ଡ ପୁରେଇବୁ।
ହଁ ଆଉ ଏଇଥର ରଜରେ ଆସିଥିବେ ଧରିକି ଭାର ନାଇଁ କି?
ହଁ ତା ବାପା ଯାଇଥିଲେ।
ହଁ ହଁ ମୁଁ କହିଲି ଆପଣ ତାହାଲେ କେବେଠୁ ଆସିନାହାନ୍ତି ନା ଏଇଥର ଆସିଥିଲେ
ମୁଁ ଯାଇଥିଲି କଣି ସେ ଆମ ଜଇଁ ଦେହଟି ଖରାପ ହେଇଥିଲା।
ଓହୋ।
ହେଲାଣି ବ ଚାରି ଛଅ ମାସେ ଖଣ୍ଡେ। ଏଇ କଣ ତାଙ୍କର ଏଇ ଯୋଉ ଥଣ୍ଡା ଜର ହେଇକି ଉ ହଉଥିଲା ଥଣ୍ଡା ଜ୍ୱରରେ ଟିକେଇଏ ହେଇଯାଇ
ହଁ ହଁ ହଁ ମାନେ ଜୋର ଲାଗି ରହିଥିଲା ଆପଣ ଟିକେ ଆସିଥିଲେ କଣ କେମିତି ହେଇଛି?
ହଁ ହଁ ଚାରି ଛଅ ମାସ ସେ ହେଲାଣି ଖଣ୍ଡେ ହବ ଯାଇଥିନି ଆଉ କଣ ସବୁବେଳେ ଯିବୁ ସେ ଯେତେବେଳେ ଦେହ ପା ଭଲ ମନ୍ଦ ହବ ଯିବୁ।
ହଁ ଯାହା ହେଲେ ଝିଅ ଘର ନା ଏଟେ ନିଜକୁ ଗୋଟେ ଖରାପ ଲାଗେ ଆଉ କିଛି ଗୋଟେ ଦାୟ ଦରକାର ରେ ହଁ ଦାୟ ଦରକାର ରେ ସିଏ ଆଉ ସବୁବେଳେ କଣ ରହିପାରିବେ କି ଆଉ ଯାହା ହେଲେ ନିଜ
ଆ ସେଇ ଛୁ ସେଇ ଛୁଆ ଟା ଯେତେବେଳେ ମନର ପଡ଼େ
ଆଜି ମୋ ସହ କ ଥା ହଉଥିଲା ବା।
ଜାଳିଆ ଛୁଆଟେ।
ହୁଁ ହୁଁ ଆଉ ତାକୁ ପଚାରିବୁ ପା ଠ ପଢୁଚୁ ନା ଆ ସବୁବେଳେ ତ ଚବିଶି ଘଣ୍ଟା ତ ମୋର ଖେଳ ମୁଁ ଆଉ ପାଠ ପଢିକି କେତେବେଳେ?
ନା ନା ଭଲ ପାଠ ପଢ଼ିବ ସିଏ ତାର ଜ୍ଞାନ ଭଲ ଅଛି।
ହୁଁ ନାଇଁ ସେ ପାଠ ପଢ଼ିବ।
ହଁ ମତେ କହୁଛି କଣ ଖାଇଥିଲ ମୁଁ କହିଲି ଆଉ ତମେ କିଛି ଦେଲନି ବୋଲି ମୁଁ ସେଥିପାଇଁ କିଛି ଖାଇନି ବା ଧରିକି ଆସ କଣ ଖାଇବାକୁ। କହିଲେ ହଉ ହଉ ନଉଛି ନଉଛି ତମେ କାଇଁ କୋଉଠି ତମ ଘର ତ ଦେଖିନି ନହେଲେ ନେଇଯାଇଥାନ୍ତି।
ହୁଁ।
କହିଲି ଏଇ ଅଳ୍ପବାଟ।
ଉଁ ହୁଁ।
ଆଉ ଟିକେ ବଡ଼ ହେଇଯାଅ ଧରିକି ଆସିବ ଖାଇବାକୁ।
ହଁ ଏ କହିଦେନେ ଆମ ଘରଟା ଏଇଠି ବୋଲି ତା ବା